ଓ ବସିଚି ଆଉ କେମତି ଅଛ?
ହୁଁ ଭଲ ଅଛି।
ଫଷ୍ଟ ଲଗେଇଲି ଲାଗି ଏଇ ସାଙ୍ଗ ହେଇ ବ ବସିଚୁ ଆଉ ଚାରି ପାଞ୍ଚଜଣ। ହଁ ଏଇ ଯାଇଥିଲି କାମକୁ କାମରୁ ଆସି ଖାଇକି ବସଚୁ ଆଉ।
ଆଉ ତମ ଉଁ ବସଚି ପାର୍କ ଆଡେ ଆସଚି।
କଣ ଗୋଟେ କହ। ହଁ ରଜ ଭଲ ଆଉ। ସେମିତି ତ ସୁଖେ ଦୁଃଖେ ଆଉ କିନ୍ତୁ ଆଗ ଭଳି ରଜ ଆଉ ନାହିଁ ଆଉ।
ନା ନା ମ ଆଗ ଭଳି ରଜ କାଇଁ। ଆଗରୁ କଣ ମହୋତ୍ସବ ଫହତ୍ସବ ଥିଲା ଏବେ ଆଜିକାଲି ମହୋତ୍ସବ ନା ଆଉ ଆଗରୁ ସବୁ ଝିଅ ମାନେ ଆଗ ଆସିକି ଦୋଳି ବାନ୍ଧିବେ ତ ଆଜିକାଲି ଆଉ କିଏ ଆଜିକାଲି ସବୁ ଗୋଟେ ଜାଗାରେ ମହୋତ୍ସବ ହେ ସେଠିକି ପଳେଇଲେ ଡ୍ୟାନ୍ସ ଗୀତ ହବ ସେଟା ଦେଖିବେ।
ଓ ମୋ ସାଙ୍ଗ କଣ ଟିକେ କଥା ହବ।
ହାଲୋ।
ହଁ ଦୋଉଛି ସିଏ ନାଇଁ ନାଇଁ ଭାଷା ଫାଷା ୟୁଜ କରିବୁନି ଆଉ ଯାହା କହିବୁ ଖାଲି ଓଡିଆରା ଆଉ ଜାଣିଚୁ ନା। ନାଇଁ ହଁ ନମସ୍ତେ ଆଉ। ନହେନେ କଟିଯିବ ହାତ ବାଜିକି।
କଣ କରୁଚ?
କିଛି ନାଇଁ ଭାଇ କଣ ଖବର ତମେ କୁହ?
ଉଁ ସବୁ ବଢିଆ ଦେହପା କେମତି ଅଛି?
ହଁ ଚାଲଚି ଦୁଖେସୁଖେ। ହଁ ଭଲ ଅଛି ତମର କଣ ଖବର।
ନା ଆମର ତ ପୁରା ମସ୍ତ ଆଉ ଆଉ ଭାଇ ରଥଯାତ୍ରା ଆଉଚି ରେଡି ତ?
ରଥଯାତ୍ରା ଚାଲ ରେଡି ଆଉ କଁ ଅଛି।
ପୁରୀ ଯିବେ ନା?
ନା। ସିଏ ଯେମିତି କୋହୁଚି ର ତମେ ଯେମିତି ମାନେ ହଠାତ୍ କହିଲ ରଥଯାତ୍ରା ଆଉଚି କେମିତି ଇଏ ମାନେ ଯେମିତି କହିଲା ଯିଏ କହିବ ଓଡିଶା ପିଲା ନୁହଁ ନା।
ହଁ ପା।
କହିବା କଥା ରେଡି। ଓହୋଃ, ରଥଯାତ୍ରା ଶୁଣେନା, ତୁ ଯାଇପାରୁ ନ ଯାଇ ପାରୁ ହେଟା ଅଲଗା କଥା। କିନ୍ତୁ ରଥଯାତ୍ରା ପାଇଁ ମାନେ ଏକ୍ସ ରେଡି। ଆଉ ଇଂଲିଶ କହିଥିଲେ କହିବା କଥା ନୁହଁ, ସିଏ କହିଦଉଛି ତ ରେଡି। ମୁଁ ବିଲକୁଲ୍ କହି ନଥିଲି ଏଥିରେ ଯାଏଁ। ଆଉ ଭାଇ ଘର ସଂସାର ଠିକ୍ ଠାକ୍?
ଉଁ ବାହା ହେଇନୁ ଘର ସଂସାର କୁଆଡୁ ଆସିବ?
ବାହା ହେଇନୁ? ସିଏ ସେଇଭଳିଆ କଥା ହବ ବୋଲି ମୁଁ ତାକୁ ଦଉନଥିଲି। ଆମେ ତ ହଁ ମାରିବା କଥା। ଆଉ ତମକୁ ଖାଲି ଟାଇମ ବଢେଇବାର ଅଛି ଏଥିରେ ନା।
ହାଲୋ।
ହାଲୋ? ହଁ।
ରଥଯାତ୍ରା ଯିବନି ପୁରୀ?
ଚାଲ, ମନା କରିବୁ।
ପୁରୀରେ ଜଗନ୍ନାଥ ରଥ ନା ଜାଣିଛ କଣ?
ଆ ଉପରୁ ପଳେଇ ଆଇଲା କୋଶ୍ଚିନ୍ ଟା। । । ।
ହେଲା ଅ ତାଳଧ୍ବଜ ଆଉ ସୁଭଦ୍ରାଙ୍କ ହେଲା ଦେବଦଳନ।
ଦେବଦଳନ। ଦେବଦଳନ, ନନ୍ଦିଘୋଷ । ସେମିତି କାଲି ଟାଇମ ପାସ୍ ହବା ଦର ।
ହଁ, ଆଉ ଜଗନ୍ନାଥଙ୍କର ଜଗ ଷୋଳଟି ଚକ ଥାଏ ରଥରେ।
ହଁ।
ଆ ଆମ ଆଡେ ତ ଗଣେଶ ପୂଜା ବଢିଆ ହଉଛି ଗଣେଶ ପୂଜା ଏଇପଲି ଆମର ବାର ବର୍ଷ ପୁରୁଚି। ମାନେ ଏଠି ବିଜେ, ବ୍ୟାଣ୍ଡ ବାଜା ଏଠି ବ୍ୟାଣ୍ଡ ମାନେ କୋଡ଼ିଏ ଫୁଟ ମୂର୍ତ୍ତି ହଉଛି।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
ତିନି ଦିନିଆଙ୍କ
। । । ହଁ।
ଦିଆ ହବ ଗଣେଶ ପୂଜାରେ ରେ ଆମ କ୍ଲବ୍ ହେଲା।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
ମାନେ
। ହ୍ୟାଲୋ?
ହୁଁ।
ଆଉ କଣ କଣ ଆଉ କଣ ଫେମସ୍ ଜାଗା ଅଛି ଭଲ? କୋଇିଲ ତୁ ମୋ ତ ବଲ ମୁଁ ତ ତ ବଲ ଚାଲ ହଁ ଗୋଟେ ଗାଈ କଣକୁ ଯାଇଥି
କଥାଟା ଶୁଣି ସାରୁ ଗୋଟେ ଗାଈ କୀ ଗଲା ଆଉ ପଥର ଉପରେ କ୍ଷୀର ଦେଲା ହେଲା ତାପରେ ଗଉଡ଼ ସନ୍ଧ୍ୟା ହେଲା ଇଏ କିଆଁ ଯାଉଛି ତାପରେ ଦିନେ ରାଜାଙ୍କୁ ସ୍ୱପ୍ନାଦେଶ କଲେ ଶିବଶମ୍ଭୁ ହେ କହିଲେ ଯାଏ ମୁଁ ଏଇଠି ଅଛି ମୁଁ ଏଇଠି ଅଛି ଆଉ ମତେ ଯା ସେଇଠୁ ଆଉ ଉଠେଇବୁ ଆଉ ମାନେ ମନ୍ଦିର ନିର୍ମାଣ କରିବୁ ଆଉ।
ତାପରେ ରାଜା ଗଲେ ହେଠି ତାଙ୍କୁ ମନ୍ଦିର ନିର୍ମାଣ କଲେ ସେଇଥିପାଇଁ କପିଳା କପିଳାସ ପ୍ରସିଦ୍ଧ ଆଉ।
ବଝିଲ?
ମାନେ ପାହାଡ଼ ଉପରେ ସେଇଟା ହଉଥିଲା ନା।
ଆଉ ତାହେଲେ ସୀତାଙ୍କ ଏନ୍ତୁଡ଼ିସାଳ ହେଠୁ କୋଉଠି ଆସିଲା?
ହଁ।
ସୀତାଙ୍କ ଏନ୍ତୁଡ଼ିସାଳ କଣ ପାଇଁ କହୁଛ
ଏଟା ଏତେ ରିସର୍ଚ୍ଚ କରନି ରିସର୍ଚ୍ଚ କଲେ କହିବି ଆଉ।
ଆଉ କଣ ସବୁ ଭଲ ଘରେ ସମସ୍ତେ ଭଲ ଅଛ ହ୍ୟାଲୋ।
ହୁଁ।
ଘରେ ସମସ୍ତେ ଭଲ ଅଛନ୍ତି? ଆଉ କଣ ପଢ଼ାପଢ଼ି କରୁଛ?
ହୁଁ ଗ୍ରାଜୁଏସନ ଚାଲିଛି।
କଣ କହିଲୁ?
ତମର?
ମୋର ପ୍ଲସଟୁ ସରିଲା।
ହୁଁ।
ହ୍ୟାଲୋ।
ହୁଁ।
ମୋର ପ୍ଲସ ଟୁ ସରିଲା ଆଉ। ପାଟିରେ କହିଲା
ଆଉ ଏବେ କୋଉଠି ଅଛ ମାନେ କଣ ବୁଲାବୁଲି କରୁଛ ନା ଘର ବ
ପାର୍କ ଆଡେ ଆସିିଛି ବା ବୁଲି।
ସେ କୌଠି ପାର୍କ ଅ
ହେଲୋ ହଁ।
ସନ୍ଧ୍ୟା ହେଲା ମାନେ ଭିଡ ମାନେ ଏତେ ଭିଡ ଯେ ପୁରା ପେଲା ଠେଲା।
ନ। ନାଇଁ।
ହ
ହଁଁ।
ହ
ଖର କୋଉଠି ପାର୍କ ଅଛି?
ନା ଆମ ରାଜ୍ୟରେ ଗୋଟେ ପାର୍କଟେ ଅଛି। ଏସ ଏସ ସା ମଲି ପାର୍କ।
କଣ?
ବୁଧବାର୍
ଟା ମୋର ପନାର ନାହିଁ। କହୁଛ ଯେ କି କଥାଟା କ୍ଲିୟର ଶୁଭୁନି।
ଏ ରାସ୍ତା କଡରେ ସେ ସାଇଟରେ ଅଛି ତ ସେଥିପାଇଁ ଏମିତି ସୁଭୁଥିବ।
ହଁ ଗାଡି ସାଉଣ୍ଡ ଟା ଶୁଭିଲା ତ ସେଇଥିବେଳୁ ଶୁଭିଲାନି।
ଉଁ। ଆ
ହ୍ୟାଲୋ।
ହୁଁ ହୁଁ।
ଘରେ କଲ କଲେଣି ଯେ ଇଆଡେ ତ କାଟି ହବନି ଦଶମିନିଟ ହେଇଯାଉ କାଟିବି।
ହୁଁ। ତମେ ବାହା ସାହା ହେଇ ସାଇଲଣି ବୋଧେ।
ନାଁଇ। ମୋର ପ୍ଲସ ଟୁ ଶଇଲା କହୁଚି। କି କାମକୁ।
ପ୍ଲସ ଟୁ ସଇଲା କି? ହଁ ପ୍ଲସ ଟୁ ସଇଲେ କଣ ବାହାହେଇ ପା ପ୍ଲସ ଟୁ ପ୍ଲସ୍ ଟୁ ସଇଲେ କଣ ବାହା ହେଇପାରିବନି କି?
ବା
ମୋର ଗୋଟେ ସାଙ୍ଗଟେ ପା ପ୍ଲସ
ହଁ ଏତିକି ବୟଷରୁ ବାହା ଆମ ଘର ବି ସାଙ୍ଗ ଗୋଟେ ବାହା ହେଇଛି ହେଲେ କୋଡିଏ ମୋର ପଚିଶ ପରେ ପ ପ ପଚିଶ ସତେଇଶ ଅଠେଇଶି ଭିତରେ ବାହା ହବୁ ପୁଅ ପିଲା ଠିକ। ଏ ଝିଅ ପିଲା ହେଇଚୁ କି। ଅଠର ଉନେଇଶି କୋଡିଏ ବାଇଶି ଏକୋଇଶି ଭିତରେ ବାହାହେଇଯିବୁ। ବାହା ହେଇଗଲେ ଏଂଜୟେ ସଇଲା।
ତମେ ବାହା ହେଲା ପରେ ଆଉ କଣ ହେଇପାରିବନି ନା କଣ?
ହଁ ବାହା ହେଲେ କଣ ହବନି କି।
ଆଉ ପୁଣି ବାହାହେଲେ ଅସୁବିଧା କଣ?
କମ୍ପ୍ୟୁଟର ଆଁ ଦଶମ ରୁ ପୁଣି ଗୋଟେ ପୁଅ ଟେ ବାହା ହେଇଛି ନା ନାଇ। ଦଶମ କ୍ଲାସ ପୁଅକୁ ଦଶମ
କୋଉଠି?
ନାଇମ ଗୋଟେ।
ଦଶମ କ୍ଲାସ କଣ କହୁଛ ମୁଁ ତ ପଞ୍ଚମ କ୍ଲାସରୁ ଦେଖିଛି।
ନାଇଁ, ମୁଁ ଏତେ ବି ତଳକୁ ଦେଖିନି। ଯୋଉଟା ସତ କଥା ନା ତମକୁ ମିଛରେ କହିଦେବି। ଆଉ ଆଡେ
ନା ମଁ, ମୁଁ କିଆଁ ମିଛ କହିବି?
ଆମର ଗୋଟେ ଦଶମ କ୍ଲାସ ପୁଅ କୁ ଦଶମ କ୍ଲାସ ଝିଅ ବାହା ହେଇଚି। କଣ କହିବ।
ଓଡିଶା ତମ ଗାଁରେ?
ହଁ।
ତାଙ୍କୁ କିଛି କିଛି କ କ କହିଲେନି?
କଣ କହିବେ? ଏ ତ କାମ କରୁଥିଲେ ଧରା ପଇଲେ।
ଯାହା କରଦେଲେ।
ହଁ, ଜାଣିଥିବ ତ ଆଉ କଣ ସବୁ ଏଥିରେ କହିହବ କି?
ତମ ଏରିଆ ପ୍ରସିଦ୍ଧ ଗାଁ କଣ?
ଆମର ପ୍ରସିଦ୍ଧ?
ହୁଁ।
ମୋର ଭାଇ କଣ ଭୁବନ, ଦଶହରା।
ଉ ହୁଁ।
ଆଉ ହଁ କଂସା ବାସନ। ମୁଁ ଡାଇରେକ୍ଟ କହିସାରିଲିଣିି ଆମ ଲୋକେସନ। ଆଉ କଣ କହିବି? କହୁ କହୁ କା ଏମତି ବାହାରି ଯାଉଚି। ଆଉ କଣ କରିବା।
ଉ ହୁଁ।
ଆଉ ହଉ ରହୁଚି ଆଉ।
ରଇତା। ହଁ ହେଲା।
ହଉଛି ତମେ ବେ କରିବ ମୋତେ? ହାଲୋ।